ହାଲୋ
ଶୁଵିଲା
ବସିଛି
ପୁଅର କମିଲାଣି ନା?
ହଁ ଟିକେ କମ ଲାଗୁଛି ତ?
ଓଁ ଆଉ ପାଣି ଫାଣି ହଉଛି।
ହଁ ବହିିଲି ତ ଆଜି
ହଁ କମିଯିବ ତେଲ ଫେଲ ମାରିଦେ
ହୁଁ
କଣ ଖାଇଥିଲୁ କିଲୋ?
ମୁଁ
ହଁ
ଉଁ ହୁ ହୁ ହଁ ଦେଖିବା କମିଲା ନା ପୁଅଟାର ପକା ଆଜି ଡ୍ରପ୍ ଫ୍ରପ୍ ମାଡିଛନ୍ତି ତାକୁ କମିଯାଉ। ଆ
ଉଁ ଆଉ ସବୁ ଭଲ?
ହଁ
ଲୋ ଶୋଇଛି ଲୋ ଇଏ ଆଉ ତାକୁ ତେଲ ଫେଲ କିଛି ମାରଦେନି ଶୋଇଛି ବସିକି। ଉଠିଲେ ତେଲ ଫେଲ ଆଜି ପୁରା କମି ଯାଇଛି ଦି ଦିନି ପରେ ଠିକ କମିଗଲା।
ବାଦ ଦଉଛୁ କିଲୋ।
ଆଁ
ତୁ ତ ନୂଆ
ହଁ।
ଓହୋ ନିଜ ଛୁଆକୁ ନିଜେ ତେଲ ମାରି ଦେଉଛ?
ହଁ। ଆ ବାପାଙ୍କ ସିଏ ବା ବାପାଙ୍କ ତ ଏମିତି ସିଏ ତ କୁଆଡେ ବାପା ଆମ ଘର ବାପା ଡାକୁଛନ୍ତି ଯିଏ ହେଲେ ଜଣେ ଜଗିକି ବସିଛନ୍ତି ମା ତାଙ୍କର ସେଇଠି ବସିକି ରହୁଛନ୍ତି। ଆଉ କଣ କରିବୁ ତାଙ୍କ ଦେହ ତ ଭଲ ନାଇଁ।
ହ ହ
ହଁ।
ଆ ରୋଷେଇ?
ରୋଷେଇ କରିବୁ ମୁଁ ଭାତ ବସେଇକି ଆସିଛି ଭାତ ଭସେଇ ବସେଇକି ଆସିଛି ଏନା କଣ କରମି ତାପରେ ଡାଲି କରିମି ତୋ ନନା ଆଣିଲେ ହେ ବାଇଗଣ ଫାଇଗଣ କହୁଥିଲା ଆଣିବ ବୋଲି ଆଣିଲେ ଦହି ବାଇଗଣ ବାଇଗଣ କରିବୁ। ଦହି ଫହି ଲେମ୍ବୁ ଫେମ୍ବୁ କରିଛିତ।
କଣ?
ଦହି ହରିକା ଲେମ୍ବୁ ହରିଆ ଖାଉଛୁ ନା ଲୋ?
ହଁ।
ଓହୋ। ଦହି ଖାଉଛୁ?
ହଁ
ଓ ହ
ଉଁ
ନମନ ଖାଉଥିଲା ଆମେ ବି ଖାଉଛୁନ ଖାଉଛୁ।
ଲେମ୍ବୁ ଆବୁ ଖାଉଛି
ଓ ହୋ ମିଠା
ସବୁ ଖାଉଛି।
ହଁ ହ ଆମେ ବି ସେ ସବୁ।
ମିଠା ଜିନିଷ ପିଠା ଜିନିଷ ସବୁ ଖାଉଛି। ଆଲାଣା ଯେ ତିନି ଚାରି ମାସ ହବ ଆଉ
ସଜ ପଖାଳ ଭାତ କେତେ ମାସରୁ ଖାଇଲୁୁଣୁ?
ହ ମୁଁ ଖାଇଛି ଏରା ଆରମ୍ଭରୁ ଖାଇ ଦେଇେଛି।
ହୁଁ ହେଟା ମିଛ ନୁ ଏନୁ
ବାସିବ ଖାଲି ତମଁ ଖାଇଦେଲିଣିି ହାତ ରେ ଖାଇଦେଇଛି। ପାସିବ କାଳେ କେଥର ଏନା କା ନୁହେଁ କେବେଠୁ ଖାଇଥିନି ସେଥିପାଇଁ ନୁହେଁ
ହୁଁ ଯାଉସରା ସବୁ ଭିତରେ ରହିନଥାଏ କି ମୁଁ ଏକା ଥର ବାହାରରେ କି
ସମ ମୁଠକରେ କାଳ ହେଇଯିବ ସେମିତି ନୁହେଁ ପାଗ ହଠାତ କାଁ ଜେଲ୍ ହେଲାଠୁ ହେଲା ହେଲା ରାତି ପାଘ ଚେଞ୍ ହେଲା ହୁଁ ମା କ୍ଷୀରରେ ନଥାଏ ସେମିତି କିଛି ହେଲା ମା କ୍ଷୀରରୁ ଆଉ ମତେ ଥଣ୍ଡା ଟା ଜୋରସୋର ଧରିଛି ତ ମୋ କଥରୁ ମୁଁ ଛିଙ୍କ ନେ ଇଏ ହବ ମଗତପ ନିଶ୍ଵାସରେ ମୁ ମାସ୍କ ଦେଇକି କ୍ଷୀର ଦେବା କଥା ଯେତେବେଳେ ହବ ମାସ୍କ ଦବୁ ନହେଲେ ତା କତରୁ ଡେଇଁବ ମୋ କଥରୁ ଡେଇଁଲା ତାକୁ ଆମ ଘରେ ସମସ୍ତଙ୍କୁ ହେଇଛି ସେତବେ ଯାଉଛି
ହଁ ସେଟା ତ ଏଲାର୍ଜି ରୋଗ ତାର ଯୋଉ ଏଲାର୍ଜି ଭଳିଆ ଯୋଉ ଗୋଟେ ଲିକଉଡି ଛୋଟ ଛୋଟ ବଟମ ଇଏ ଟାଇପ ର ମିଳୁଥିବ ସେଇଟା ଆଣିକି ତା ବିଛଣାାରେ ପକଉନୁ। ହଁ ଗୋଟେ ଜେଲ ଟାଇପର ମିଳେ ଦୋକାନରେ ପଚାରିବୁ କଥା ବିଛଣାରେ ପକେଇବା ପାଇଁ ସେଇଟା ଏଲାର୍ଜି ଥଣ୍ଡା ନ ଧରିବନି କଣଲୁ ସେ ଇଏ ତ ମୋର ମନରେ କି କ୍ୟାପସୁଲ ଗୋଟେ ଆ ମୁଁ ପଚାରିକି କହିମି ସେ କ୍ୟାପସୁଲ ଆଣିକି ପକେଇବୁ ବିଛଣା ସବୁବେଳେ ସେଟା ଆଣନ୍ତୁ ଆମର ଯୋଉମାନେ ଥଣ୍ଡା ଫଣ୍ଡା ଝିଅକୁ ଯେତେବେଳେ ଆଗରୁ ନା ଏଇଟା ପକେଇବ ବୋଲି ବିଛଣାରେ ବିଛଣା ସାରାନି ପଚାରିମି କହିବ ସେ ହେଲା ନହେଲେ ଦୋକାନରେ ପଚାରିଲେ ବି କହିଦେବେ
ହୁଁ ଇଏ ସେ ସେ କଣ ଛୁଆଗ ଇଏ ଜିନିଷ ତଥାପି ସେଠି ବୋଧେ ମେଡିସିନ ବ ତାଙ୍କ ଦଉଛନ୍ତି ଗାଇନିଙ୍ଗ ର ସହିତ ଛୁଆଙ୍କର ନା
ଉଁ ଦଉଥିଲା ଆଗରୁ ଏବେଆଉ ଦଉନି ଏବେ ସବୁ ଗାଇନିଙ୍ଗର ଖାଲି ପ୍ରୋଟିନ ପ୍ରୋଟିନ୍ ଏ ଗୋ
ଆଉ ଛୁଆଙ୍କ ମେଡିସିନ୍ ଦଉନି ନାଇଁ କି
କଣ ନା ଆଗରୁ ଦଉଥିଲେ
ହୁଁ ହୁ
ହୁଁ
ତ ବାପାଙ୍କୁ ଦେଖିନ କଣ
ନା ନେଇକି ଯାଇଥିଲେ ବା ଯୋଉ ତାଙ୍କ ପାଇପ୍ ଫାଇପ୍ ସବୁ ଖୋଲା ହେଲା
ଓ ହୋ
ହ ହଁ
ହ ପାଇପ୍ ଖୋଲିଦେଲ ଆଉ ଏ ସେ କେମିତି ଅଛନ୍ତି ବାପା
ବାଉଳେ ଚାଉଳି ହଉଛନ୍ତି ଆଉ ଆ ସେ
ବୟସ ହେଲାଣି ଆଉ ନା କିି
ହଁ ହ ହଁ ହ ହଁ ହଁ ବାଉଳି ଚଉଳି ହଉଛନ୍ତି ନାଉ କିଛି ଜାଣି ପାରୁନାହାନ୍ତି ଆଉ ଛୋଟ ଛୁଆଙ୍କୁ ଯେମିତି ଛୋଟ ଛୁଆ ଯେମିତି ପୁରା ତ
ସେମିତିିନ ବେଶୀ ଦିନ ଲାଷ୍ଟିଙ୍ଗ ନାଁ
ହଁ ଲସ କୋଉ ପାଇଁ କହନି ଏ ଶୋଇ ନାହାନ୍ତି ଲୋ ଡର ମାଡୁଚି
ଏଇରାା ଏ ଖାଲି ଇଏ ଆସନା ମାନେ ବେଶୀ ଦିନ ଆଉ ରହିବା କି ରାଣିବ ଆଉ ତ ପୁଅର ଜନ୍ମଦିନ କଣ କରିବୁ?
ନା ସେ ମାନେ ଭୟ କରୁଚନ୍ତି ହେଲା। ଆଗରୁକେତେ ଶୁଣ ମାନେ କଣ କରନି ଲୋଭ ମାନେ କଣ କରନି ଭୟ କରୁଛନ୍ତି କହୁଛନ୍ତି ରାତି ମତେ ଜଗିକି ବସ ମତେ ଝାପ୍ସା ଦେଖ କାହା ମତେ ଭୟ ଲାଗୁଚି ରାତି ଯେ ଜଗି ଜଗି ବସିବୁ ମାନେ ଲକିଲୋ ଲୋକିଲୋ ଶୁଭଲୋ ଶୁଭଲାନୁ ସାନୁ ସମସ୍ତ ଖାଉଛନ୍ତି ପିଉଛନ୍ତି ଚାଲୁଛନ୍ତି ସବୁ ଭଲ ବା କହୁଛି। କେବଳ ଏଇଟା ଏତିକି ଜିତିଷ।
ହୁଁ ତାଙ୍କୁ କିଏ ରହୁ ଜଗି ବସିଛନ୍ତି?
ନାଲୋ କି ଟିକେ ସେ ଶୋଇ ପନ ପଳେଇଆ ସେ ଯୋଉ କହନ୍ତି ଟିକେ ବାଉଳ ନହେଲେ ସବୁ ଭଲ। ସେ ଖାଲି କହୁଛନ୍ତି ମତେ କିଏ କଣ କରୁଛି ହେଲା।
ତାର ଶାଶୁ ଗୋଟେ ମୁଣ୍ଡ ଖରାପ କରୁଛି ଯେ ସିଏ ଭାଇ କାଲି କଲେ ଆଉ ତ କ ଟିକେ ଫୋନ କଲେ ଟିକେ ଟେନସନ ଲାଗୁ ତ ଟିକେ ଫ୍ରି ହେବ ବୋଲି ମାଇଣ୍ଡ ଟା ସବୁଆଡୁ ଟେନସନ ମ ଭଲ ଦଶା ପଢୁନି ଖା ମାରିବୁ ପୂଜିଛି ଆଉ ପୁଣି।
ସେ ବୁଢି ପୁଣି ବାହାରି ପକଉଚି ଲୋ ମା।
ତାକୁ ପା ମାରି ପକଉଛି।
କେତେ
ସିନ୍ଦୁର ଆଣିକି ଲଗଉଛି ଶଙ୍ଖା ପିନ୍ଧୁଛି ଏମିତି କରୁଛି ସି
କହ ତୁ ଦେଖ କତୁ ତାର ରିିଲ ବାନଉନୁ ଡେଲି।
ସିଏ ତ ଟେନସନ ରହୁଛି ରିଲ ବନେଇବ ତାର
ହଁ ହୁଁ ସେକାଳେ ପିସାଙ୍କୁ ଭାଇ ଡାକିବ
ହଁ। ତୁ କଣ ତି ଯୋଉ ତୋ ୟୁଟ୍ୟୁବ ରେ ପଇସା ଆସୁନେଇ କିଲୋ ୟୁଟୁବ ବନଉଛୁ।
ନା ମୁଁ ଆଉ ଚଲଉଛି ନା ତ ସେଇଟା ଦେନେ ସେଇ ଫୋନ୍ ଦେନେ ମୋର ଚଲେଇମି ଏଥର ପୁରା ସ ଫା ଆସିବ କିଲଅର ଆସିବ ମୁଁ
ଭଲ ସେ କନେ ଛାଡିବ ତୁ ଏଇ ସି ଯୋଉଠି ପାଇଁନେ ସେଇଠି ଛାଡି ଛୁ ଯାହାର ପାଇନେ ତାହାର ଛାଡୁଛୁ। ହଁ ଯଦି ଛାଡିବାର ଅଛି ଭଲ ସେ ଛାଡିବୁ ଗୋଟେ ଭଲ କରିକି ଛାଡିବୁ ଯାହାର
ଯାହାର ପାଇଁ ତାହାର। ମିନି ବ୍ଲଗ ବନେଇବାର ଅଛି ତ ତ ବନେଇବୁ ଆଉ
ଏଇ ଥର ଗୋଟେ ଭଲ ଇଏ ଟେ ବାହାର କରିମି। ଖାଲି ଖାଲି ପୁଅର ଝିଅର ଦି ଜଣଙ୍କର ଛାଡିବି ମାଆଙ୍କର ଛାଡିବିନି।
ଡେଲି ତୋର ରୁଟିନ ସକାଳୁ ଉଠିଲି ଗାଧେଇଲି
ଆଉ ଏଇଟା ତ ମତେ ଶୁବୁନି ହେଲା ତ ସେ ଫୋନଟା ତ ଭଙ୍ଗା ଫୋନ ଟା ଏଟା ତ ଶୁଭୁନି ଏଟା ତ ତୁ କଣ କହିବି ଖସ ଖସ ଶୁଭିବ।
ତୁ କଣ ଲାଇଭ୍ ଆସୁଛୁ କି? ଲାଇଭ ଆସିବା କିଛି ଦରକାର ନାହିଁ।
ଏ ମା ମା ମା ମା ମା ବାବୁ ଉଠିଲେ।
ଦେଖା।
ସିଧା ଟେକି ଦଉଛି ସେ ମଶାରୀକୁ।
ତାକୁ ସବୁବେଳେ ଜଗିକି ବସିଥିବୁ ତାକୁ
ମସାରୀ ଟା ଟେକି ଦଉଛିୁ ବୋଲି କଣ ଆ ଦେଖିବା ଚୁଚୁ କରି ଦେଲଣିନା, ସୁସୁ ଛି ଏଇଟା
କ ଜଗି ଜଗିକି ବସିଥିବ ତାକୁ ଥଣ୍ଡା ଫଣ୍ଡା ହେଇ କରିବ। ଜ-ଜଗିବ
ଆଁ?
ଆ କି ହସ। ଲକ୍ଷେ ଟଙ୍କିଆ ହସ ଗୋଟେ ରଖିଛି, ମାଡ ଗୋଟେ ତଳେ ପଡିବନି।
ତାକୁ ସବୁବେଳେ ଜଗିକି ବସିଥିବୁ।
ଆଉ କାମ କିଏ କରିବ ତାକୁ ସବୁବେଳେ ଜଗିକି ବସିଲେ? ରୋଷେଇ ହବ ନାଇଁ? ଖାଇବା ହବ ନାଇଁ, ଖାଇବେ ନାଇଁ ଘରେ ଲୋକ? ଜଗିକି ବସିଲେ କେମିତି ହବ ପୁଣି?
ରାମନବମି ନା ପଠେଇବେ?
ସେ ରହିଯାନ୍ତୁ ଦେଖିବା
ରାମନବମୀ ରେ କୋଉଠି ଗୋଟେ, କୁଆଡେ ଗୋଟେ ରୋଷେଇ ଏ ଦୋକାନ ଫୋକାନ ଦିଅନ୍ତେ ଗୋଟେ ଭଲ ଗୋଟେ ଚାଲନ୍ତା ଇଏ ହୁଅନ୍ତା।
ତା ନ ଦିଅନ୍ତୁ।
ଦୋକାନ ଦେନି ଭଲ ସେଠ ଦୁନିଆ ଦେଲେ ତା ପୂର୍ବରୁ ତମକୁ କୁହା ହେଇଥିଲା ଦୋକାନ ଫୋକନ୍ ତାକୁ ଦେଇଥାନ୍ତତା ସେ ଦେଲା ପୂର୍ବରୁ ବଢିଆ ଚାଲିଥାନ୍ତା ତାଙ୍କର କୋଉଳି ଦେଇକି ଦୋକାନ ଖ ଦୋକାନରେ ତାଙ୍କର କୋଉ ଭଳିଆ ବେପାର? ଦୋକାନ ରେ ବଢିଆ ଲାଭ ହଉଛି।
ରାନୀ ତା ବ୍ୟବସାୟ ରାନୀ ର ପାଟି।
ସେଇବା ଦୋକାନରେ ଭଲ ଚାଲଛି। ତାଙ୍କର।
ହୁଁ। ପୁଅଟାକୁ ଟିକେ ଦେଖିମୀ ବୋଲି ତ ପୁଅଟା କୁ ଦେଖି ପାରୁନି। ଦେଖି ବଲେ ନାହିଁ।
ବେପାର ଫେପାର ଗୋଟେ କରିଥାନ୍ତେ ଇଏ କରିଥାନ୍ତେ ଗୋଟେ ଚାଲିଥାନ୍ତା, ତମର ଗୋଟେ ବନଉନ ସିମେଣ୍ଟ ଗୋଟେ ରଡ ଫଡ ଦୋକାନ କଣ ଗୋଟେ କରିକି ଗୋଟେ କରୁନ। ଦୋକାନ ଦାୟିତ୍ୱ ତୁ ବୁଝିବୁ, ତୁ ସେ ଦାୟିତ୍ଵ ବୁଝିବୁ? ତତେ ଗୋଟେ ଷ୍ଟେସନାରୀ ଦୋକାନ ଦେଇଦେ, ତୁ ବୁଝିବୁ।
ହୁଁ
ଯୋଉଟା ଗୋଟେ ଚାଲିବ ଦେଖ ସିଏ ତୁ ଗୋଟେ ଦଉନୁ ଗୋଟେ ତମ ଘରେ ଦଉନ, ଦୋ କାନ
ହଉ ଦେଖିବା ଦବା।
ଯୋଉଥିରେ କୋଉଥିରେ ପଇସା କଣ ହେଇପାରିବ ସେଇୟା ଦେଖିକି ଗୋଟେ